ହାଲୋ
କଣ କରୁଛ?
ଏ ବସିଛି ଅଫିସ୍ ଟିକେ ଆଉ।
ଆ ଭଏସ ଟା କ୍ଲିୟର ଆସୁନି ଜୋର କୁହ ଭଏସଟା ଶୁଭୁନି ଭଲସେ।
ମୁଁ କହିଲି ଅଫିସ ଟି ବଇଚି ବା
ଖାଇବା ସଇଲାଣି?
ହଁ ଖାଇଦଥିଲି ଦିନରେ ଖାଇଥିଲି ଭାତ ହେରିକା ଖାଇଥିଲି ଆଉ।
କଣ କଣ?
ଭାତ, ଡାଲି, ମାଛ ତରକାରୀ। ଆଉ ତମେ କଣ କରୁଛ?
କିଛି ନାହିଁ ଏଇଠି ଅଛି ଆଉ କଣ କରିବା ବୁଲାବୁଲି
ଆଉ କଣ ବୁଲାବୁଲି କୁଆଟେ ଯାଇଥିଲ?
ହେ ଏଇଠି ବୁଲୁଥିଲି ଟିକେ ନାକୁ ଆସିଥିଲି ଆଉ ତମ ଖା ମାନେ ଖାଇବା ତାହେଲେ ପେଟେ ପୁରା ମାନ୍ଦା ହେଇଯାଇଛି ନା କଣ?
ହଁ ହଁ ଆ ବୁଲିବାକୁ ଏକଲା ଏକଲା ଆଉ ବୁଲେଇବ ଏକଲା ଏକଲା ଯାଉଛ ଭାରି ଆଉ ଡାକୁନା ଆମକୁ ଆମେ ଯାଆନ୍ତୁ ବୁଲିବାକୁ।
ହଁ ଯିବ କିଏ ମନା କଲା ଆଉ ତମେ କୁଆଡେ ଯାଇଥିଲ ରଜରେ ବୁଲିବାକୁ?
ହଁ ଯାଇଥିଲୁ ଏଠିକି ଆମର ସାକ୍ଷୀ ଗୋପାଳ ବରାଳ ବାଲୁଙ୍କେଶ୍ଵର।
ହଁ ହଁ ବ କଣ ସେଠି ହଉଛି ମାନେ ଭଲ
ବରାଳ ବାଲୁଙ୍କେଶ୍ୱର ଆ ଭଲ ମନ୍ଦିର। ବୁଲାବୁଲି ପାଇଁ ଜେଗା ଅଛି ସେଠୁ ଚାହିଁବ ଯଦି ଯା ପୁରୀ ଯାଇପାରିବ ପୁରୀ ସେଇଠୁ ଆଉ ସତେଇଶ କିଲୋମିଟର।
ହଁ।
ହୁଁ।
ଆ ସେ ପୁ ପୁରୀ କି କେତେଥର ଗଲଣି ଏବେ ନା ଯାଇନା ଏବେ ଆଉ?
ନାଇଁ ଏବେ ଆଉ ଯାଇନି।
ଏବେ ଯାଇନ ଆଉ?
ନା ଆମର ମା, ହଁ ଦର୍ଶନ ହଉଚି।
ଦର୍ଶନ ଶାନ୍ତିରେ ହଉଚି ତ?
ହଁ ଦର୍ଶନ ଶାନ୍ତିରେ ହଉଚି।
ଯାଉଚ କୋଉ
ଏ ବାଇକି ରେ ଯାଉଚୁ ଆଉ।
ଆଉ କୁଆଡ଼େ ଯାଇଚ? ଆଉ କୁଆଡ଼େ ଯାଇଚ?
ନା ଆଉ ଯାଇଥିଲୁ ଏଠିକି ନରାଜ ହେରିକା ବୁଲିବାକୁ ଯାଇଥିଲୁ ତାପରେ ଏଠିକି ଯାଇଥିଲୁ ଆମର ଅଁବକଣ ମ୍ୟୁଜିୟମ୍ ଯାଇଥିଲୁ।
ହୁଁ। କଣ ସେଠି ସବୁ ଅଛି କଣ ମ୍ୟୁଜିୟମ୍ ସେ କଣ ସବୁ ଅଛି ସେଠି?
ହଁ ମ୍ୟୁଜିୟମ୍ ରେ ପୁରୁଣା କାଳିଆ ସବୁ ଜିନିଷ ଅଛି ଆଉ।
ମାନେ ପୁରୁଣା କାଳିଆ କଣ ମାନେ କଣ କଣ ସବୁ ଅଛି ସେଠି?
ଏଇ ଆମର ଯେମିତି ଆମର ଯୋଉ ଆମର ମିସାଇଲ୍ ଫିସାଇଲ୍ ଯୋଉଥିରେ ସବୁ
ହଁ।
ହଁ ହଁ ସେଇଗୁରା ସବୁ ଅଛି ଆଉ।
ସେଇ ସବୁ ଅଛି ସବୁ? ଅ ହଁ। ତାହେଲେ ପୁରୀ ମନ୍ଦିର ପୁରା ବିଶ୍ୱ ପ୍ରସିଦ୍ଧ ନା କି?
ହଁ। ଓଡିଶା ରେ ତ ଗୋଟାଏ ମନ୍ଦିର ସିଏ ଆଉ।
ଆଉ କଣ ତମେ ଯାଉନ ତମେ ଯାଉନ କି ବୁଲିବାକୁ କୁଆଡ଼େ?
ନା ମୁଁ ଯାଇନି। ପୁରୀ ତ ଯାଇଥିଲି ଏବେ ରିସେଣ୍ଟ ଯାଇଥିଲି। ଆଉ ଯାଇନି ଆଉ। ଟ୍ରେନ୍ ରେ ଯାଇଥିଲୁ ଦି ଚାରି ଜଣ ସାଙ୍ଗସାଥି ହେଇକି ଯାଇଥିଲୁ ଆଉ।
ଶୁଣିଥିଲି ମୁଁ ବ୍ୟାଚ୍ ଫିଷ୍ଟି କରିଥିଲ କଣ କେମିତି ହେଲା କଣ ନାଇଁ।
ହଁ ମ ହେରା ବ୍ୟାଚ୍ ଫିଷ୍ଟ କଣ ଫିଷ୍ଟ ତ ଆଉ ବ୍ୟାଚ୍ ଫିଷ୍ଟ ଫିଷ୍ଟ ରେ ତ ଯାହା ହବ କଥା ସେ ରାଇ ଡାଲି, ଖଟା କ୍ଷୀରି, ମିକ୍ସ ଆଉ କଣ ଅଧିକାଟା ହବ। ସେ ତ ସାଙ୍ଗ, ହୁଁ ସାଙ୍ଗ ସାଥୀ ସବୁ ଆସିଥେଲେ।
ଆ ତମର ତାହେଲେ ବର୍ଷକୁ ବର୍ଷ ହଉଚି।
ହଁ ବର୍ଷ କୁ ବର୍ଷ ସବୁ ବର୍ଷ ଫିଷ୍ଟି ହଉଚି। ତମର ତ ହଁ ହଁ ସବୁବେଳେ ଫିଷ୍ଟି। ଫିଷ୍ଟ ମାନେ ଯୋଉ ସବୁ ବର୍ଷ ମାନେ ସାଙ୍ଗସାଥି ଯିଏ ଯୋଉଠି ବାହାରେ ଅଛନ୍ତି ସେ ଆଉଛନ୍ତି ଆଉ କଣ। ତମର ହଉନି କି?
ହଁ ଆମର ତ ସବୁ ବର୍ଷ। ଆମର ତ ସବୁ ଦେଖୁଥବ ଷ୍ଟାଟସ୍ ଫାଷ୍ଟସ୍ ଛାଡୁଚି ଦେଖିବ ଆମ ତିରିଶ୍ ଚାଳିଶ୍ ଛୁଆ ଆଉ।
ହଁ ସବୁଥରେ କରୁଛନ୍ତି ନା।
ସବୁ ସବୁ କରୁଚନ୍ତି।
ଅ ହଁ। ଆଉ ଏବେ ରଜରେ ଏଇଥର ସେଇ ଖାଲି ପୁରୀ ବରାଳ ବାଲୁଙ୍କେଶ୍ୱର ପୁରୀ ସାକ୍ଷୀଗୋପାଳ ଏମତି।
ହୁଁ। ହଁ ଆ ଯାଇଥିଲୁ ବା ଆଉ କହିଲୁ ନରାଜ ଯାଇଥିଲୁ ନରାଜେ ତାପରେ ମ୍ୟୁଜିୟମ୍ ଯାଇଥିଲୁ।
ଓ ହଁ ହଁ। ଆଉ ଏବେ ପୁରୀର ପ୍ରୋଗ୍ରାମ୍ ନାହିଁ?
ପୁରୀ ଆଡେ ନାଇଁ ପ୍ରୋଗ୍ରାମ ନାହିଁ। କେତେବେଳେ ଜଗା ର ଡୋରି ଲାଗିଲେ ଯିବା ଆଉ।
ହୁଁ ରାମ ମନ୍ଦିର ଗଲଣି?
ଯୋଉ ଫତେଗଡ?
ହଁ।
ନାଇଁ ଯାଇ ନାହିଁ ବା ଯିବା ଗୋଟେ କଉଦିନ ଆଉ
ଅ ହ ଆଉ ପୁରୀରେ ଜାଣିଚ ଯୋଉ ଅବଢା ତିଆରି ହୁଏ, ଜାଣିଚ ତା ବିଷୟରେ କଣ? କଣ ଟିକେ କହିଲ ଆମେ ଟିକେ ଶୁଣୁ?
ସେଗୁରା ହଉଚି ମେନ ଜିନିଷ ଆଉ ସେଠିକି ଯଦି ଅବଢା ନ ଖାଇକି ଆସିବ ଲାଭ କିଛି ନାହିଁ।
ହଁ ସେଇଟା ତ ସତ କଥା ପୁରୀ ଯିବ ମାନେ ତ ଅଭଢା ଖାଇବ। ସେଇଠି ଗୋଟେ ଜାଣିଚ ଗୋଟେ ତାର ଇଏ ଅଛି ଯେ ପୁରୀ ମନ୍ଦିର ଯେଉଁ ଆମର ସାତ ଯେଉଁ ଅଭଢ଼ା ଆମେ ଖାଉନେ କି?
ହଁ।
ଅବଢା। ସିଏ ସେମିତି ଯେଉଁ ତା କୁହନ୍ତି ଯେ ସେ ଯେଉଁ ଆମର ଯେଉଁମା ଅବଢ଼ା ଯେଉଁଥିରେ ହୁଏ କୋଡୁଆ ସେ କୋଡୁଆ ସା ଥାକ ଥାକ ହେଇକରି ଥୁଆ ହୁଏ। ବୁଝିଲ? ଥାକ ଥାକ ଥାକ ହେଇକିରି ଥୁଆ ହୁଏ। ଯୋଉ ସବୁ ସାତଟା ନା ଆଠଟା କୋ ସାତଟା କୋଡୁଆ ଥୁଆ ହୁଏ। ସେ ସାତଟା କୋଡ଼ିଆରେ ତଳେ ଯେତେ ନିଆଁ ଲାଗେ ସେ କଣ ହୁଏନା ଯେତେବେଳେ ଉପରେ ଯେଉଁ କୋଡୁଆରେ ଥାଏ ସେ କୁଡ଼ଆ ପ୍ରଥମେ ହୁଏ ଫାଷ୍ଟ ହୁଏ। ତାପରେ ତାପରେ ତାପରେ ତାପରେ ଏମିତି ଶେଷରେ ଲାଷ୍ଟ ମାନେ ଆଜ୍ଞା ଆଜ୍ଞା ଆଜ୍ଞା। ମମୋ କହିଆ କଥା ଯେ ମାନେ ଇଏ ଗୋଟେ ଠାକୁରଙ୍କ ଗୋଟେ କଣ ଗୋଟେ ଅଲୌକିକ ଜିନିଷ। ଠିକ ନା ନାଇଁ? ଆ ହଁ ସେ ବା କହିଲେ।
ଯେମିତି ଆମ ପୁରୀର ବାନା ହଉଚି ପବନ ସିଆଡେ ହଉଥବ ଓଲଟା ଦିଗରେ ବାନା ଉଡିବ।
ହଁ ହଁ ହଁ ହଁ ଏଇଟା ବି ଗୋଟେ ଜିନିଷ ଯେ ଆଉ ଗୋଟେ କୁହନ୍ତି ଯେ ଯଦି ବା ଟ ମଙ୍ଗଳା ତୁମେ ଦର୍ଶନ ନ କରିବ ପୁରୀ ମନ୍ଦିର ଦର୍ଶନ କରିପାରିବନି ଏଇଟା ସତ?
ଏଇଟା ତ ମୁଁ ଜାଣିନି କିନ୍ତୁ ସମସ୍ତେ ବାଟମଙ୍ଗଳା ଦର୍ଶନ କରିକି ଯାଆନ୍ତି। ଯିଏ ରୁହେ ବାଟମଙ୍ଗଳା ଆଗେ ଦର୍ଶନ କରି ଯିବେ।
ହଁ। ମୁ ସବୁ ହଁ ସେଥିପାଇଁ ତ ବାଟ ମଙ୍ଗଳା ସବୁ ଦର୍ଶନ କରି ଯାଆନ୍ତି ପୁରୀ ଗଲେ ମାନେ ବାଟମଙ୍ଗଳା ଦର୍ଶନ କରିକି ଯିବ। ସେମିତି ଭୁବନେଶ୍ୱରରେ ଯେମିତି ଲିଙ୍ଗରାଜ ମନ୍ଦିର ଯାଇଚ?
ହଁ ଲିଙ୍ଗରାଜ ମନ୍ଦିର ଥରେ ଯାଇଥିଲୁ। ସେ ଆମ ବୁଲି ବୁଲି ଆସିଥିଲୁ ଆଉ।
ଥରେ ଯାଇଥିଲ?
ହୁଁ ହଁ ଥରେ ଯାଇଥିଲୁ ତ ହଁ ଥରେ ଯାଇଥିଲୁ ପା।
ଅହ ହୋ ଆଉ ତାହେଲେ ଖା ମାନେ ସିଆଡେ ବୁଲାବୁଲି ସରିଯାଇଚି ଲିଙ୍ଗରାଜ ମନ୍ଦିର ମାନେ ମନ୍ଦିମାଲିନ ସହର ବୁଲି ଯାଇଚ।
ସବୁ ସବୁ ବୁଲି ଦେଇଚୁ।
ଆଉ ତୋ ଭଏସ୍ କଣ କଟିଯାଉଚି କ ନେଟୱାର୍କ ଇସୁ ରହୁଚି ବୋଧେ?
କାଇଁକି କଣ ଶୁବା ପା ଠିକ ଆସୁନି
ନାଇଁ ଟକ୍ ଟକ୍ ଆବାଜ ହେଉଚି ନା ସେଇ ନାଗି କହିଲି।
ଓ ହୋ।
ମୁଁ କହିଲି ଆଉ ମନ୍ଦିର ମାଲୀନ ସହର ସବୁ ବୁଲି
ହଁ ସବୁ ବୁଲି ସାଇଲୁଣି।
ସବୁ ବୁଲି ସାଇଲାଣି?
ହଁ। ଆ ତମେ କୁଆଡେ ଯାଇନ କି?
ହଉ ତାହେଲେ ଭଲ। ହଁ ଯା ଇନି ଯାଇଚି ସେ ସବୁ ମାନେ ଲିଙ୍ଗରାଜ ନାଇଁ ତମ ଭଏସଟା ଟକଟକ ହେଇକି କଟୁଚିବା। ମୋ ଭଏସ୍ ଆପଣକୁ କ୍ଲିୟର ଆଉଚି?
ହଁ କ୍ଲିଅର୍ ଆଉଛି।
ହାଲୋ ଏ ତମ୍ ଭଏ ହଁ ହଁ ହଁ ଶୁଭିଲା। ଯେ ନା ମ ମନ୍ଦିର ମାଳିିନି ସହର ଠାକୁରଙ୍କ ଡୋରି ଲାଗିନି ଯାଇଥେଲି ହେଲେ ଦେଖି ପାଇଲିନି ଆଉ। ବୁଝିଲ ଯାଇଥେଲି କିନ୍ତୁ ଲିଙ୍ଗରାଜ ମନ୍ଦିର ଯାଇଥେଲି କିନ୍ତୁ ସତ୍ ତେରେ ଦେଖି ପାଇଲିନି କଁ କରିବି ଠାକୁରଙ୍କ ଡୋରି ଯେତେବେଳେ ଲାଗିବ ଯିବା ଆଉ ଫୁଣି ଆଉ। ଆଉ ଆଉ କଣ ତମ ଆଡେ ସିଆଡେ କଣ ଗୋଟେ ମୋ କହିବା କଥା ଗାଡି ମଟର କଣ ବେଶୀ ଚାଲିଛିି ଏବେ। ପେଟ୍ରୋଲ ରେଟ୍ ବଢିଲା ପରେ ବି
ହଁ ହଁ ଗାଡି ମଟର ପ୍ରବଳ ଚାଲିଛି।
ଖାଇବା ପାଇଁ ଗଲି। ମାନେ ପେଟ୍ରୋଲ ରେଟେ ବଢିଲା ପରେ ବି ଗାଡି ବଢି ଚାଲିଛି। ଠିକ ନା ନାହିଁ! ! ! ! ! ! ! ! ! ! ଯେତେ ଏ ଏଇ ଯୋଉ ରୋଡ ଆକ୍ସିଡେଣ୍ଟ ହଉଚି ବୁଝିପାଇଲ। ଏରା ଭୁଲୁ ରହୁନି କି ମୋ କହିବା କଥା ଯେତିକି ସରକାରଙ୍କ ନିୟମ ମାନି ଚଳିବ
ହଁ।
ବୁଝିପାରୁଚ ଯେତିକି ଦର୍ କି ଦର୍ ସରକାର କେତେ ନିୟମ ଭାର କଲେଣି ହେଲମେଟ୍ ପିନ୍ଧିବ ହେଲମେଟ୍ ନ ପୋପ୍ ନ ପିନ୍ଧିଲେ ଜୋରିମାନା ପକେଇ ଦଉଛନ୍ତି ବୁଝିପାଇଲ। କଣ ହଉତି ଲୋକ କିନ୍ତୁ ମାନଚନ୍ତି ମତେ କହିଲ ଲୋକ ମାନୁଚନ୍ତି।
ତାର ଗୋଟେ ପଲୁସନ୍ ପଲୁସନ୍ ଅଛି।
ହଁ ହଁ ପଲ୍ୟୁସନ୍ ତ ମାନୁନାହାଁନ୍ତି ଲୋକ ଯାହାଫଳେରେ କଣ ନା ଆକ୍ସିରେଣ୍ଟ ହଉଛି ଆଉ ଗୋଟେ କଥା ହଉଛି ଶୁଣନ୍ତୁ ଓଭରଟେକ୍ ଯୋଉ ପିଲାମାନେ କରୁଛନ୍ତି ଯାହାଫଳେରେ କଣ ନା ଓଭରଟେକ୍ ଗୋଟେ କ ଗୋଟେ ଗାଡି ଯାଉଛି ତାକୁ ଓଭରଟେକ୍ କରିକି ଯାଉଛନ୍ତି ଯାହାଫଳେରେ କଣ ଉ ଜଣଙ୍କ ପାଇଁ ଆଉ ଜଣଙ୍କ ଜୀବନଟା ନଷ୍ ଟ ହଉଚି ଏଥିରେ କାର କ୍ଷୟକ୍ଷତି ହଉଛି ଗୋଟେ ଭଲ ବା ଗୋଟେ ବାପା ମା କତିରୁ ଗୋଟେ ପିଲାଟେ ଯାଉଛି ଭାରି ନାଉ। କିନ୍ତୁ ଲୋକ ସେଇଟା ବୁଝୁନାଆନ୍ତି। ଯେ କେମିତି କଲେ ଯେ ଆମେ ଓଭରଟେକରୁ ମାନେ ଓଭରଟେକ୍ କରିବାନେ। ଜଲ୍ଦି ଘରୁ ବାହାର କାହିଁକି ଡେ ଉଁ ଡେରି କରି ବାହାରିଲେ ମାନେ ଅଟୋମେଟିକ୍ ତ ଓଭରୁ
ହଁ ସେଇଟା ସେ ସେଇଟା ବି ଠିକ୍ କଥା ଯଦି ତମର କାମ ଅଛି ପାଞ୍ଚ ମିଣ୍ଟି ଆଗୁରୁ ଭାରି ପଡି ଗଲେ ସେମିତି କିଛି ଅସୁବିଧା ନାହିଁ।
ହଁ ହଁ ସେଇଆ ତ ମୁଁ ମୁଁ ହଁ। ଯଦି ଦଁ ଓଭରଟେକ୍ କରିବା କଁ ଦକାରେ ଯ ଆପଣ ଯୋଉ ଠିକ୍ କହିଲେ ଘରୁ ବାହାରିବା ପୂର୍ବୁରୁ ପାଞ୍ଚ ମିଣ୍ଟି ଆଗୁରୁ ବାହାରି ଯିବ। ଯେତିକି ସମୟରେ ତମେ ପହଞ୍ଚିବା ଦକାରେ ତମେ ଠିକ୍ ସମୟରେ ପହଞ୍ଚି ପାରିବ।
ଗାଡି ଚଲେଇବ ମାନେ ଚାରିଟା ଆଖି ଚାରିଟା ଆଖି କରିକି ଚଲେଇଆକୁ ପଡିବ।
ହଁ।
ଗାଡି ଚଲେଇବୁ ମାନେ ସବୁ ଗୋଟେ ହଁ। ଗାଡି ଚଲେଇବ ମାନେ ଆପଣ ଯୋଉ କହିଲେ ଚାରିଟା ଆଖି କରିବ ଠିକ୍ କାହିଁକି ନା ଦେଖନ୍ତୁ ଗାଡି ଚଲେଇବାରେ କିଛି ନାଇଁ ମେନେ ଗାଡିରେ ଚଲେଇବା ବେଳେ ରାସ୍ତାର ନିୟମ କାନୁନ୍ ମାନିବା ଧର କୋଉଠି ସ୍କୁଲ୍ ଅଛି ସ୍ଲୋ ଯିବା। ସିଏ ତ ସିମ୍ବଲ୍ ଦେଇ ଦେଉଛନ୍ତି ନା ସରକାର ସିମ୍ବଲ୍ ଦେଇ ଦେଇଛନ୍ତି ଯାହାଫଳରେ ତୁମେ
ହଁ ହଁ ରୋଡ ସାଇଟ୍ ସବୁ ସିମ୍ବଲ୍ ଅଛି।
ହଁ ଏ ଆଗରେ ହୋମ୍ସ ଅଛି ତିନିଟା ହୋମ୍ସ ଅଛି କି ତିନି ଟିକ ହୋମ୍ସ ଦେଖେଇ ଦଉଛି। ହେରା ସ୍କୁଲ ଅଛି ଦେଖେଇ ଦଉଛି। ଆଉ ଟେ ଟ୍ରାଫିକ୍ ନିୟମ ନ ମାନି ଚଳିଲେ ଭବିଷ୍ୟତରେ ତମେ ଇ ନିଜେ ହରାଣ ହବ ଯାହାଫଳରେ କଣ ହବ ନା ଦୁନିଆ ଦିନକୁ ଦିନ ଆଗକୁ ବଢିଲା ବେଳକୁ ଲୋକ ବଢି ଚାଲିଥି ଲୋକ ବଢ ଜନସଂଖ୍ୟା ତ ବଢି ଚାଲିଛି। ତା ପଳରେ କଣଉ ନା ଲୋକ ଦିନକୁ ଦିନ ଗାଡ଼ି ନୂଆ ନୂଆ କିଣଚନ୍ତି। ଦେ ଘରେ ଘରେ ଗାଡ଼ି ଘରେ ଘରେ ଗାଡ଼ି ଆଜ୍ଞା।
ହଁ ହଁ ମୁଁ କନି ଵ ଆପଣଙ୍କ ଭଏସ ଟା କଟି ଯାଉଚି ବୁଝପାଇଲେ ହେଲୋ ହଁ। ହଁ ଟକ୍ ଟକ୍ ହୋଉଛି ମୁଁ କଲି କଣ୍ଟେ ଗୋଟେ ଶୁବା ହଉଛି ବସ୍ଟା ତ କୁହନ୍ତୁ ହଁ କୁହନ୍ତୁ।
ମୁଁ
ହଁ କଣ କହୁଥିଲ ମୋତ ଆଜ୍ଞା।
ହଁ ହଁ।
ହଁ ମାନେ ଯୋଡ଼େ ଯୋଟେ ଲୋକ ଯିଏ ମଦ ପିଉଛି ତ ତାର ଯାହା ପ୍ରୋବ୍ଲେମ ହଉଛି ହଉଛି
ହଁ।
ଦ୍ଵିତୀୟ କଥା ଯିଏ ତା ପ ସାମ୍ନାରେ ପଡୁଛି କି ଯାହା ହଉଛି ଗୋଟେ ଭଲ ଲୋକର ଜୀବନ ବି ଯାଉଛି। ଯାହାଫଳରେ କଣ ହଉଛି ଏଠୁ ଆମେ କଣ ବୁଝ ଗୋଟେ ଏତେ ନିୟମ କାନୁନ ବନେଇ ସାରିଲା ପରେ ବି
ହୁଁ।
ଏତେ ନିୟମ କାନୁନ ବନେଇ ସାଇଲା ପରେ ବି ଲୋକ ରୋଡ଼ର ନିୟମ କାନୁନ୍ ମାନୁ ନାହାନ୍ତି ଯାହା ଫଳ କଣ ଦିନୁ ଉ ଦିନ ଆକ୍ସିଡେଣ୍ଟ କେସ୍ ଦୂର୍ଘ ର୍ଘଟଣା କେସ୍ ବଢ଼ି ଚାଲିଛି ଠିକ୍ ନା ନାଇଁ। ଏହା ଦ୍ୱା କଣ ହଉଛି ଜନ୍ ଶୁକିଲା ରେ ମାନେ ଶୁ ମାନେ ଛୋଟ ଛୋଟ କାମରେ ଧନ ଜୀବନ ହାନି ହଉଚି ଆଉ।
ହଁ ତାଲେ କଣ କଲେ ଭଲ ହବ।
ହଁ ହ ଶୁଣ ଗୋଟେ ଜିନିଷ ହୋଉଚି ହଁ ଶୁଣୁ ଗୋଟେ କଥା ହଉଛି ମଦ୍ୟପାନ କରି ଗାଡି ଚଲେଇବା ଟା ଅନୁଚିତ ପ୍ରଥମ କଥା ଦି ତିୟ କଥା ମଦ ବିି ଯଦି ଗାଡି ଚଲଉଚ ଟୋଟାଲ୍ ଗାଡ଼ିିକି ଦବାକତା ନି ତାପରେ ତମର ଲାଇ ଆଜିକାଲି ସମତେ ଦେଖ୍ ସମସ୍ତ ପାଖ ଲାଇସେନ୍ସ ନାହିଁ।
ହୁଁ
ପଲି୍ୟୁସନ୍ ସାର୍ଟିଫିକେଟ୍ ନାଇଁ ଆଜିକାଲି ବାପ ବାପା ମା ଯେତେଳେ ଛୁଆ ଦଶମ ପାସ୍ କରି ଦେଉଛନ୍ତି ଛୁଆମାନେ ଜିଦି କରଛନ୍ତି କଣ ନା ମତେ ଗାଡ଼ି ଦିଅ ମୋବାଇଲ ଦିଅ ସିଏ ଦିଅ। ନହେଲେ କଣ ସୁଇସାଇଡ଼ କରୁଛନ୍ତି ଯାହାଫଳରେ କଣ ହୋଉଛି ମାନେ ଧନ ଜୀବନ ହାନି ହେଉଛି। ନା ନାଇଁ। ଏଇଟା ପ୍ରଥମେ ବାପା ମା ବୁଝି ପ୍ରଥମେ ବାପା ମା ବୁଝିବା ଦରକାର ଯେ କେମି ଏତେ ଗୋଟେ ଛୁଆକୁ ବୁଝେ ଏ ଗାଡ଼ି ଦେଇ ଦେଉଚନ୍ତି ଲାଇସେନ୍ସ ନାହିଁ। ସେ ଛୁଆ କିଛି ଜାଣିନି ଗାଡି ଚଲା ଜାଣିନି କିନ୍ତୁ ନେଇଯାଉଚି ଯାହାଫଳରେ କଣ ହେଉଚି ତା ତାରତ ଯାହା ହେଉଚି ହେଉଚି ତାସାମ୍ନାରେ ଯେଉଁ ଲୋକ ଭଦ୍ରଲୋକ କି ଗୋଟେ ଭଲ ଲୋକର ଜୀବନ ବି ବର୍ବାଦ ହେଇଯାଉଚି ଏଠି ଆମେ କାହାକୁ ଭୁଲ ଦବା ପ୍ରଥମେ ବାପା ମାଆଙ୍କୁ ଭୁଲ ଦବା। ଠିକ ନା ନାଇଁ।
ଠିକ୍ କଥା।
ସିଏ ସେଟା ବୁଝୁନାହାନ୍ତି, କେ କିନ୍ତୁ ମୋ କହିବା କଥା ଆପଣ ଯୋଉ ଆପଣ ଯୋଉ କହିଲେ ଯେ ମଦ ପିଇ ଗାଡ଼ି ଚଲେଇବାଟା ଠିକ ନୁହଁ, କିନ୍ତୁ ମୋ କହିବା କଥା ଆପଣ କଣ ଚାହୁଛନ୍ତି ମାନେ ମଦ ପିିଇକି ଯୋଉ ଗାଡି ଚଲଉଛନ୍ତି ତାଙ୍କୁ କଣ କହିବା ଦରକାର। ପ୍ରଥମତ କଣ କହିବା ଦରକାର?
ସେ ଯେ ଗୋଟେ ହଁ।
କିନ୍ତୁ ଆକ୍ଚୁଲି ମଦ ପିଲା ମାନେ ତମେ କଥା ନୁହେଁ, ଛୁଇଁବା କଥା ନୁହେଁ।
ହଁ ଆଜ୍ଞା। କିନ୍ତୁ ଲୋକ ମାନୁନାହାନ୍ତି, ସେ କଥାକୁ ଠିକ ନା ନାଇଁ।
ହଁ।
ହ୍ୟାଲୋ।
ହ୍ୟାଲୋ।